ହଁ କୁହ।
ଏବେ କୋଉଠି ଘରେ ଫି ଅ ଛ ତମେ
ହଁ ହଁ।
କୋଉଠି ଘର ଅଛ ନା ବାହାରେ କୁଆଡ଼େ ଯାଇଚି।
ନା ଘରେ ଅଛି।
କଣ କରୁଚି ବର୍ତ୍ତମାନ?
ଘରେ ଅଛୁ ଏ ବସିଚି ଆଉ।
ଆଉ ତୁମର ଖିଆପିଆ ହେଇନି ଦଳେ
ନା ହେଇନି ହବ ଆଉ।
ଆଉ ତମ ଛୁଆ ପିଲା ସବୁ କୁଆଡେ ଯାଇଚନ୍ତି?
ଛୁଆପିଲା ଏ ବସିଚିନ୍ତି ସବୁ ଆଉ,
ଆଚ୍ଛା ଗରମ ତ ହେଉଥିବ ଜୋର।
ହୁଁ ବହୁତ ହେଉଚି।
ଗରମ ଲାଗୁଛି ନା ତମର ଥଣ୍ଡା ଲାଗୁଛି ସେଠି
ନାଇଁ ଘରେ ଭିତରେ ଅଛୁ ତୁ ଟିକେ କେତ ଖଣ୍ଡା ଲାଗୁଛି ଆଉ
ତମର କଣ ଏସି ଲଗେଇଛ ନା ଫ୍ୟାନ
ନା ନା ଫ୍ୟନ୍ ଲାଗିଛି
ଆଉ ତୋର ଷ୍ଟାଣ୍ଡ ଫ୍ୟାନ୍ ଫନ୍ ଅଛି
ହଁ ହଁ
ଆଉ ବର୍ଷା ମଝିରେ ମଝିରେ ହଉଛି ନା ନାଇଁ
ହଁ ମାଝିର ମଝିରେ ହଉଛି
ଆଚ୍ଛା ଆମର ଏପଟେ ଗରମ ହଉଛି ମଝିରେ ମଝିରେ ବର୍ଷା ହଉଛି ପ୍ରବଳ ଗରମ ଆଉ ସବୁ ଏସିି ଲୋକମାନେ ଲଗେଇ ଦେଇଛନ୍ତି ଆଉ ତାଙ୍କ ଏସିି ରେ ଯୋଉ ଗରମ ହବାଟା ସବୁ ଆସୁଛି ଆଉ ଟିକେ ଗରମ ଲାଗୁଛି ଫ୍ୟାନ ପବନ କାମ ଦଉନି ଆଉ ଷ୍ଟାଣ୍ଡ ଫାନ ଲଗେଇକି ଆମେ ଶୁଆବସା କରୁଛୁ ହଁ ବେଳେ ବେଳେ ଲାଇନ୍ ବି ପ୍ରୋବ୍ଲେମ ହଉଛି କେତେବେଳେ ଲୋ ଭୋଲଟେଜ୍ ହେଇଯାଉଛି ଏମିତି ସୁବୁ ଅସୁବିଧା ଆଉ ତମର ଟିକେ ଲାଇନ ଦଉଥିବ
ହଁ ଆମର ସବୁବେଳେ ଲାଇନ ରହୁଛି
ଜମା ଲାଇନ କଟେନି
ହଁ ବର୍ଷା ପବନ ହେଲେ କଟିଯାଏ ପୁଣି ଘଣ୍ଟେ ଗଲେ ଆସେ ଆଉ
ପବନ ବର୍ଷା ହେଲେ ତ ତମର ସେଠି ଗାଁ ରେ ସବୁ ଆମ୍ବ ଫମ୍ବ ଗଛରେ ଆମ୍ବ ପଡୁଥିବ।
ହଁ ବହୁତ ଆମ୍ବ ପଡେ।
ଆଉ ଜୁଆର ପବନ ହୁଏ ନା ଅଳ୍ପ ପବନ ହୁଏ।
ନାଇଁ ଜୋର ପବନ ହେଲେ ଡାଳ ପତ୍ର ଭାଙ୍ଗିଦିଏ।
ସଜନା ଗଛ ଅମୃତଭନନ୍ଦ୍ଦା ଗଛ। ଗଛ କଦଳୀ ଗଛ ସବୁ ଭାଙ୍ଗି ଯାଉଥିବ। ତ ସେତେବେଳେ ବଜାରରେ ଶସ୍ତାରେ ଜିନିଷ ମିଳିବ।
ଶସ୍ତାରେ ମିଳେନି ମାନେ। ଶସ୍ତାରେ ମିଳେନି ସେ।
ତାକୁ ଟିକେ ରେଟ କମ ରହିବନି।
ହଁ ତଥାପି ଟଙ୍କେ ଦିଟଙ୍କା କମ ରହିବ ଆ । ହଁ।
କାହିଁକିନା ଗାଁରେ ସମସ୍ତଙ୍କ ବାଡିରେ ସଜନା ଗଛ ଅମୃତଭଣ୍ଡା ଗଛ କଦଳୀ ଗଛ ସବୁ ଥାଏ। ସ ଭାଙ୍ଗି ଭୁଙ୍ଗି ଯାଏ ତେଣୁ ଲୋକମାନେ। ବଜାର ଆଣି କମ ପଇସା ଯାହାଲେ ବିକୁଥିବେ ନା ଆଉ।
ନା ବିକ୍ରି ମାନେ ହେଲେ ସମସ୍ତଙ୍କ ବାଟରେ ହେଲେ ସମସ୍ତେ କଣ ନେଇକି। ବଜାର ବିକ୍ରି କର। ଯାହାହେଲେ ସେଠି ଆମର ଅଛି ତ ମାର୍ । କେଟ ଅଛି ମାନେ ଗୋଟେ ହଷ୍ଟେଲ ଅଛି ଆଉ ବ୍ୟାଙ୍କ୍ ଅଛି। ତ ଭଡାଟିଆ ରହୁଛନ୍ତି ନା। ହୁଁ।
ଓ ହୋ ତମ ପାଖରେ ବି ବଡ ସ୍କୁଲ ଟା ବି ଅଛି।
ହଁ।
ତମେ ସ୍କୁଲ ଟା ବି ସେଣ୍ଟର ହୁଏ।
ହଁ ସେଣ୍ଟର ହୁଏ।
ହ ହ। ଆଉ ତମର ଗୋଟେ ବା ବଜାର ଉପରେ ଦୋକାନ ଅଛି ନା କଣ।
ହଁ ଆମର ଆମ ଓଡିଆ ବଜାରରେ ଗୋଟେ ଦୋକାନ ଅଛି।
ମାନେ ନିଜେ କରଛ ନା ଭଡା ଦେଇଦେଇଛ।
ନାଇଁ ଭଡା ଦିଆ ହେଇଛି।
କେତେ ଟଙ୍କା ଭଡା ଆସେ।
ଏ ଆସେ ସାତ ଆଠଶହ। ଏମିତି ଆସେ ଆଉ।
କି ଦୋକାନ ସେ କରିଛନ୍ତି ଆଉ ତମେ ନିଜ। ଯେକ ନ ଗୋଟେ ଦୋକାନ।
ନିଜେ କରୁନାହାନ୍ତି ବା ଅନ୍ୟ କାମରେ। କାମ ଲାଗେ କି ଆମର ପରିବା ଚାଷ ହୁଏ। ତୁମେ କରା ହୁଏନି ଆଉ।
ପରିବା ମାନେ କଣ କି ପରିବା ସବୁ ଚାଷ କର।
ଆମର ପୋଟଳ, କୋବି, ଆଉ ବିମି, କଲରା, ଭେଣ୍ଡି, ଜହ୍ନି, କାକୁଡ଼ି
ମାନେ ଯୋଉ ପରିବା ଚାଷ ଟା କ ମାନ ମୋ କଥା ଯୋଉ ପରିବା ଚାସ ଟା କରୁଛ ମାନେ ତମେ ନିଜ ଘର ପାଇଁ କେ କରୁଛ ନା
ନାଇଁ ଘର ତ ହଉଛି ଖାଉଛିନି କି ବିକ୍ର ପାଇଁ ହୁଏ।
ମାନେ ସେଇଠି ପାଖ ବଜାରରେ ନା ଚାଷୀ ଆସି ନେଇଯାନ୍ତି ଏଠି।
ଚାଷୀ ଆସିକି ନେଇଯାଆନ୍ତି।
ଓଉ ସେମାନେ ମାର୍କେଟରେ ସବ ଥିବେ ଆଉ ଆଚ୍ଛା ଆଛା। ଆଉ ତମର ଏଠି ବିରି ମୁୁଗ ଚାଷ ହୁଏ।
ହଁ ବିରି, ମୁଗ, କୋଳଥ, ମାଣ୍ଡିଆ ଏମିତି ବି ଆଉ
ଆଛା ଯୋଉ ବିରିମୁ ବିରିମୁଗ ଯୋଉ ଚାଷ କରୁଛ ମାନେ ତମର ଅମଳ ସମୟରେ ତମଠୁ ଆଣିଲେ ତ ଟିକେ ଶସ୍ତାରେ ମିଳିବ।
ହଁ ଟିକେ ଶସ୍ତା ସାଏ କଞ୍ଚାୟତଏ ତ ଜିନିଷ ଟା ଶସ୍ତାରେ ଦେଲେ ବି ଲାଭ ଅଛି।
ଆଛା ଆଛା। ଆ ତ ବିରି ସେଇ ଅମ୍ ଅମଳ ସମୟ ଟିକେ ଗଲେ ବରଂ ବିରିମୁଗ ଗୋଟେ ଶସ୍ତ ତାର ମିଳତା ନାଇଁ କି। ବେଶୀ ନାହିଁ ଆମେ ଆମ ଘର ପାଇଁ ଦଶ କୋଡ଼ିଏ ଲେଖାଏ କୋଡିଏ କେଜି ଲେଖା ନେଇଆସିଲେ ରଖିଥିଲେ ବର୍ଷ ସାରା ଖାଇହବ ନା ପୋକ ଲାଗିଯିବ ସେଗଡ଼ା
ନାଇଁ ରଖିଲେ ଇଏ ଦେଇକି ପୋକ ମରା ଔଷଧ ପୋକ ଲାଗିବନି ସେଥିପାଇ ଆମେ ରଖୁଛୁ ବିହନ ଯେତା ପୋକ ଲାଗୁନି। ଠିକ ସେ ଶୁଖେଇ ଦେଲେ। ଖରାରେ ପୋକ ଲାଗିବନି।
ଆଉ ତାକୁ ଶୁଖେଇକି ବିଷ ଔଷଧ ମରା ମାନେ ବିଷ ଦେଇକି ତାକୁ ଗୋଳକି ରଖ ରଖିଲେ ଭଲ ରହିଯିବ।
ହଁ ନହେଲେ ଆଉ ଗୋଟେ ବେଗୁନିଆ ପତ୍ର ଅଛି ସେ ପତ୍ରଟା ପକେଇକି ରଖିଲେ ପୋକ ଲାଗିବନି।
ଆ୍ଛା ଆଛା ତମର ପରିବା କିଛି ନଷ୍ଟ ହୁଏ ନା ସବୁ ତକ ଅମଳ ହୁଏ ତମର।
କାଇଁ ନଷ୍ଟ ହୁଏନି କାଇଁ ପୋକରା ବୋକରା ହେଲେ ଲ କଷ୍ଟବନି
ଆଉ ଯୋଉ କଦଳୀ ଗଛ କହିଲ କଦଳୀ ଗଛ କଞ୍ଚା କଦଳୀ ନା ପାଚିଲା
କଞ୍ଚା ପାଚଲା ଦିଟା ହୁଏ
ମାନେ କାନ୍ଦି ମାନେ କଣ ଆସିକି ବେପାରୀ ନେଇଯାଆନ୍ତି।
ହୁଁ ବେପାର ଆସିନ ହେଇଯନ୍ତି କାନ୍ଦି
ଆଉ ତମ ଘର ଖାଇବା ପାଇଁ ତ ରଖୁଥିବ।
ସେମିତି ଅଳ୍ପ ରହେ ଆଉ।
ଆଉ ବନ୍ଧୁବାନ୍ଧବଙ୍କୁ ସବୁ ଦଉଥିବ ତ। ଆଚ୍ଛା ତାହେଲେ ଭଲ ଆଉ। ଏଥିରେ ଖଟିବାକୁ ପଡୁଥିବ ପରିଶ୍ରମ ନ କଲେ କେମିତି ହବ।
ହଁ ଲୋକ ମୁଲିଆ ଲୋକ ନ ପକେଇଲେ କେତେ କଟିବେ ଲୋକ ପଡେ ନା।
ହୁଁ। ତାହେଲେ ତମର ସବୁ ପରିବା ପତ୍ର ଚାଷ ଅଛି ଆଉ। କାହିଁକି ନ ଏପଟେ ମାର୍କେଟ ରେ ବହୁତ ରେଟ ହଉଛି ପରିବା ତେଣୁ ତମର ସେପଟେ ପରିବା ରେଟ୍ ଟିକେ କମ୍ ଥିବ।
ଥିବ ଆ ନାହିଁ ଏକା ଥିବ। ଆମର ବାଡିଆ ଗତରୁ ଆଣିଲେ ଟିକେ କମ୍ ପଡେ ଆଉ।
ଆଚ୍ଛା ଆଚ୍ଛା। ତାହେଲେ ପରିବା ପତ୍ର ତମର ଚାଷ ହେଇଗଲେ ଚଳିଗଲା।
ହଁ ହଁ ହଁ ଶାଗ ସବି ବିଭିନ୍ନ ପ୍ରକାର କଳମ ଶାଗ, ନେଉଠିଆ ଶାଗ, କୋଶଳା ଶାଗ। ଶାଗ, କିରିକା ଶାଗ ଆଉ ଆମର ଏ ଯୋଉ ସୁନୁ ଶୁନିଆ ଶାଗ ଏମିତି ଆଉ।
ନା ସେଗୁଡାକ କଣ ବିକ୍ରି କର।
ଆଜ୍ଞା।
ସେ ଶାଗ ବିକ୍ରି କର ନା ଖାଲି ଖାଇବା ପାଇଁ କର।
ହଁ କୁହ।
ମାନେ ମୋ କହିବା କଥା ଯେ ଯୋଉ ଶାଗ ଚାଷ କର।
ନାଇଁ ନାଇଁ ବିକ୍ରି କରାଯାଏ। ସକାଳୁ ଆସି ଲୋକମାନେ ନେଇଯାଆନ୍ତି।
ଆଚ୍ଛା ଆଚ୍ଛା ହୋଉ ତାହେଲେ ଭଲ ଆଉ ତମର ପରିବା ଚାଷ କଲ। ଫାଗ ଲଗେଇଲ ପରେ ପରେ ସେଇଗୁଡାକ ଭଲ ମାନେ ବଜାରଟରେ ଯୋଉଟା ମିଳୁଛି। ସାରମସା। ହେଲା ଦିଆ ତମର ଏଟା ନାଚୁରାଲ ଚାଷ କରୁଛ ଭଲ ଲାଗିବ ଆଉ।
ଆଉ ତମର ଗାଁ ରେ ପୋଖରୀ ଗଢିଆ ଅଛି।
ହଁ ଆମର ଦିଟା ପୋଖରୀ ଅଛି।
ମାଛ ଫଛ ଛାଡିଛ ନା।
ହ ନା ମାଛ ଛଡା ଯାଇଛି। ଗୋଟେ ଗାଡିଆରେ ମା ବିଦେଶୀ ମାଛ ସଡା ହଉଛି ଗୋଟେ ଗଡିଆରେ ଦେଶୀ ମାଛ ଅଛି।
ଓହୋ ମାଛ ଧରିକି ଖାଅ ନାଇଁ କି।
ହଁ ଆମର କିଣା ହୁଏନି ମାଛ। ତ
ଆଉ ମାଛ ମାଛ କଣ ବିକ ବିକିରି କର। ଆଚ୍ଛା ସେଠି ଟିକେ ମାଛ ଶସ୍ତା ରହୁଥିବ ରେଟ
ଶସ୍ତା ବୋଲି ଶହେ ସତ ତୁରି ଦେଢ଼ଶହ ଏମିତି ଆଉ ।
ଆଚ୍ଛା ମାନେ କେତେ ବଡ ମାଛ କିଲୋ ଦେଢ କିଲୋ ନା ବେଶୀ ହବ ।
ଗୋଟେ ଗୋଟେ ସାତଶହ ଆଠଶହ ଗୋଟେ ଗୋଟେ କିଲେ ଦେଢ କିଲ ଗୋଟେ ଗୋଟେ ବି ଦି କିଲ ଅଢ଼େଇ କିଲ ହେଇଯାଏ ଗୋଟେ ଗୋଟେ ମାଛ ।
ଓହୋ ଆପଣଙ୍କ ଆଡ଼େ କଙ୍କଡା ମିଳେ ଦେଶୀ କଙ୍କଡା ।
ବର୍ଷା ଦିନେ ମିଳେ ହଁ ମିଳେ ଦେଶୀ କଙ୍କଡା ଗାଡିଆ ମାନଙ୍କରେ ଯେତେବେଳେ ବୁହା ହୁଏ ସେତେବେଳେ ବି ମିଳେ ।
ଆଚ୍ଛା ତମର ତ ସେ ପାଖ ପାଖରେ ସେଠି ଧାମରା ବନ୍ଦର ଅଛି ସେପଟୁ ସବୁ ମାଛ ଫାଛ ଆସୁ ଥିବ ଶୁଖୁଆ ବି ଆସୁଥିବ
ହୁଁ
ନା ସମୁଦ୍ର ମାଛ ଖାଅନି?
ଆମର ସମୁଦ୍ର ମାଛ ଖିଆ ହୁଏନି ଆମର ଘରୋଇ ତ ଦେଶୀ ମାଛ ମିଳେ ଆଉ କିଣା ହୁଏନି।
ଆଉ ଘର ଦେଶୀ ମାଛ ମିଳେ ଖାଇଥିବ ଆଉ ତେଣୁ କିଣିବାକୁ ପଡ଼ୁନଥିବ। ଥିବ ଆଉ। ମାନେ ଆମିଷ ବାରିରେ ଆମିଷ ଖାଉଥିବ ତ ଆଉ କଣ?
ହଁ ପ୍ରତ୍ୟେକ ଆମିଷ ବାରିରେ ଖିଆ ହୁଏ।
ଆଚ୍ଛା ଆଚ୍ଛା। ଆଉ ତମ ବାଡ଼ିରେ ସବୁ କି ଗଛ ଅଛି?
ଆମ୍ବଡା ଗଛ ପିଜୁଳି ଗଛ ଅଛି ଆଉ ନଡିଆ ଗଛ ଅଛି ଆଉ ସଜନା ଗଛ ଅଛି
ତମର ସେଠି ତମ ସେଠି ପରିବାପତ୍ର କିଛି ଚୋରି ଚୋରା ହୁଏନି?
ନାଇଁ ନାଇଁ ଆମର ବାଡ ଦିଆ ହେଇଛି। ସିଲୁଆ ହାଡ଼ ସେଥିପାଇଁ କେହି ପଶି ପାରନ୍ତିନି।
ଜମା କେବେ ଚୋରି ହୁଏନି?
ନା ନା କେବେ ହୁଏନି ।
ସେପଟରେ ସେପଟେ କଦଳୀ କାନ୍ଦିରୁ କଦଳୀ କାଟି ନେଇ ପଳଉଛନ୍ତି
ନାଇଁ ନାଇଁ ଆମର କେବେ ଚୋରି ହେଇନି କାହିଁକି ଦେଖିଲୁ ।
ତମ ଘର ପାଖରୁ ତମ ମାର୍କେ
ଏଇଠୁ ହାଫ୍ କିଲୋମିଟର ଆଉ।
ହାଫ୍ କିଲୋମିଟର ତାହେଲେ ତମର ସଉଦା ପତର ଆଣିବାକୁ ସୁବିଧା ହଉଥିବ।
ହଁ ହଁ ସବୁ ସୁବିଧା ଅଛି
ସବୁ ସୁବିଧା ମିଳିଯାଏ
ହୁଁ
ଆଉ ତମ ଘର ପାଖରେ ମେଡିକାଲ ଟି ଅଛି
ମେଡିିକାଲ ଅଛି ହଁ
ପୋଷ୍ଟ ଅଫିସି
ହଁ ପୋଷ୍ଟ ଅଫିସ ଅଛି ବ୍ୟାଙ୍କ ବି ଅଛି
କୋଉଁ ବ୍ୟାଙ୍କ ଅଛି
ଷ୍ଟେଟ ବ୍ୟାଙ୍କ ଅଛି ପାଖାପାଖିରେ ଅଛି ସବୁ
ତାହେଲେ କଷ୍ଟ କରି ଦୂରକୁ ଯିବାକୁ ପଡୁନଥିବ ଆଉ
ନାଇଁ ପଞ୍ଚାୟତ ଅଫିସ ବି ଅଛି ଏଠି
ହ ହେଲେ ତମ ଗାଁ ରେ ଧରୋ ଗୋଟେ ବାହାଘର ଫଙ୍କସନ୍ ହେଲେ ତମର ଟେଣ୍ଟ ହାଉସ ହଉ କିମ୍ବା ଭୋଜି ଭାତ ପାଇଁ ସବୁ କଣ ସେ ପାଖର
ଅଛି ପାଖରେ ଅଛି
ଆଉ ତମ ଗାଁ ପାଖକୁ ଲାଗି କେତେ ଖଣ୍ଡ ଗାଁ ସବୁ ପାଖାପାଖି ରହିଛି
ହଉ ତମେ ରଖ ଏବେ
ଠିକ୍ ଅଛି